ହାଲୋ ଏଇ ବସିଛି ଛ ତାପରେ। ତୁ କଣ କରଛୁ।
ମୁଁ ବି ଏଇ ଛା ଛା ଛାତ ଉପରେ ବସିଛି।
ଓ ହଁ।
ଖବର ସବୁ ଭଲ ଅଛି।
ଆଉ ଘରେ ସବୁ ଭଲ ଅଛନ୍ତି ନା।
ସମସ୍ତେ ଭଲ ଅଛନ୍ତି।
ଆଉ ଜଳିଖିଆ ହେଇଗଲାଣି।
ହଁ ଜଡେଖିଆ ହେଇଗଲାଣି।
ହୁଁ କଣ ଖାଇଲୁ?
ଖାଇଛି ବରା ଆଉ ଘୁଗୁନି।
ହୁଁ ମୁଁ ବି ସେ ଫାଲୁଦା କରିଥିଲେ ଘରେ ଖାଇଲି।
ତମ ମାମା ଦେଇଥିଲେ ଆମ ଘରକୁ। ବି ମୋ ଭାଇ ପାଇଁ ଦେଇଥିଲେ।
ହଁ ଆଉ କଣ ସବୁ କୋଉ ଶ୍ରେଣୀରେ ପଡିଛ?
ମୁଁ ଏଇ ମୋର ଏଇ ଷଷ୍ଠ ଶ୍ରେଣୀ ହେଲା।
ହଁ ଆଉ ତୋ ଭଲ ନା।
ଉଁ।
ହୁଁ ଘର ଦେହ ସବୁ ଦେହ ହାତ ଭଲ ଅଛି।
ହଁ ତମେ କେମିତି ଭଲ ଅଛ।
ହୁଁ ଆଉ ମାମୁଁ କରି ଯାଇନୁ?
ମାମୁ ଘରକୁ ହଁ ଯାଇଥିଲି କାଲି ଆସିିଲି।
ନୁହଁ ମୁଁ ବି ଯାଇଥିଲଥିଲେ ଆଉ। ତୁ ସ୍କୁଲ ଆଜି ଛୁଟି ନା।
ନାଇଁ ସ୍କୁଲ ଖୋଲା ଥିଲା ଶନିବାର ଆଜି କେହି ଯାଇ ନଥିଲୁ।
ଅଁ ହଁ। ଆଉ କୋଉ ଶ୍ରେଣୀ ରେ ପଡୁଛୁ।
ମୋର ଷଠ ହେଲା।
ଅ ହଁ। ଆଉ ସବୁ କଣ ଆ ଆପରେ କୋଉଠି କୋଉଠି ପଡିବୁ।
ତାପରେ ମଧୁବନରେ। ହଁ ମଧୁବନ ପୁରା। ହ ଭଲ ସ୍କୁଲ। ଏଠି ପାର୍କ ବଢିଆ ଅଛି ଡୋ ଡୋଲି ଲାଗିଛି।
ହୁଁ ଆଉ।
ରୋଷେଇ ବି ସେଠି ଭଲ ହଉଛି।
ହଁ ହଁ ଖାଇବା ବ୍ୟବସ୍ଥା ଭଲ ହଉଛି।
ହଁ ଭଲ ହେଉଛି ଅଣ୍ଡା ସୋୟାବନ୍। ଡଲମା।
ହଉ କଣ ଫଳ ମଳ ବି ଏବେ କଣ ସିଷ୍ଟମ କରିଦେଇଉଛନ୍ତି ଫଳ ଏ ସବୁ ଦଉଛନ୍ତି।
ହଁ ଦଉଛନ୍ତି ଗୁରୁବାର ଆଉ ଆଉ ସୋମବାର ଦଉଛନ୍ତି। ଲଡୁ ଲଡୁ ଦଉଛନ୍ତି ଆଉ ଆଉ ସବୁ।
ଏବେ ଦଉଚନ୍ତି ତମକୁ ସ୍କୁଲରେ?
ହଁ ଲଡୁ ଦଉଚନ୍ତି।
ହୁଁ ଗୋଟେ ଗୋଟେ ନା କଁ?
ଯିଏ ଖାଉଚନ୍ତି ଯିଏ ନ ଖାଉଚନ୍ତି ଗୋଟେ ଗୋଟେ କେମ୍ ଦଉଚନ୍ତି। ଆମକୁ ତ ଭଲ ଲାଗେନି।
ତ ତମେ କଣ କରୁଚ ଫୋକାଡି ଦଉଚ ନା କଣ?
ଆମେ ନଉନୁ ଆମକୁ ଦେଇ ଦଉଚନ୍ତି କଦଳୀ ଦଉଚନ୍ତି ନହେଡେ କମଳା ଦଉଚ
ଗୋଟେ ଗୋଟେ ନା ଫାଳେ ଫାଳେ?
ମାନେ ଗୋଟେ ରୁ ଅଧ ଅଧା ଅଧା ଫାଡ଼ ଗୋଟେ ରୁ ଯେମିତି ଦି ଫାଳ ହଉଚି ସେମିତି।
ହୋଉ ଭଲ ଆଉ କଣ।
ନା କଦଳୀ ଗୋଟେ ଗୋଟେ ଦଉଚନ୍ତି।
ଓହୋ ଯିଏ ଖାଇବ ତିନିଟା ରୁ ଗୋଟେ ଗୋଟେ ଖାଇବ ଆଉ କଣ ସେତ କମଳା ରୁ ଫାଡେ କଦଳୀରୁୁ ଗୋଟେ ଆଉ ଲଡୁ ର ଗୋଟେ ଆଉ।
ହୁଁ ମାନେ ଯିଏ ଲଡୁ ନ ଖାଇବ ତାକୁ ମିଳିବ।
ଯିଏ ଲଡୁ ନ ଖାଇବ ତାକୁ ଭଲ ଅଛି କଣ କହନି ଲଡୁ ଖାଇବ ନହେଲେ କମଳା ଖାଇବ। କଦଳୀ କଣ କଣ କୋଡିଏ ତିରିଶ ଟଙ୍କାରେ ଦେବେ ଗୋଟେ ଡରଜନ ଏ ଲଡୁ ଗୋଟେ ନଉ ପାଞ୍ଚ ଟଙ୍କା। ଆଉ କମଳା ତ ସବୁଠାରୁ ଅଧିକ ରେଟ ଷାଠିଏ ସତୁରି ଟଙ୍କା କେଜି।
ମୋ ବାପା ପା କାଲି ଦିଇ କେଜି ଆଣିଛ।
କେତେ କେଜି କେତେ କରି।
କେଜି ସତୁରି ଟଙ୍କା।
ହଁ ସେଇ ପା ଶହ ଷାଠି ସତୁରି ଟଙ୍କା କହୁଛି। ସେ କେଜି ରେ ଜମା ଚାରି ପାଞ୍ଚ ଟଙ୍କା ଉଠୁଥିବ ପାଞ୍ଚ।
ଜମା ପାଞ୍ଚ ଛଅ ଚାର ପାଞ୍ଚ ଟା ଉଠିଛି ଦଶଟା ଆଣିଛନ୍ତି ଦି କେଜି ରେ।
ହଁ ସେଇ ଭ ଭାବନି ଗୋଟେ ପଇଁତିରିଶ ଅଧା ଏ କେତେ ଗୋଟେ ସେଇ ଧରିଦେ ସେଇ ଦଶ ପନ୍ଦର ଟଙ୍କା ବୁଝିପାରିଲ ନା ଗୋଟେ ଆରାମରୁ ହବ ପନ୍ଦର ଟଙ୍କା କରିକି ସେଥିରୁ ଅଧା କରିରେ ସତ ଟଙ୍କା କ ଅଧା ଫାଳେ ଲାଭ ଅଛି ନା ସେ କଦଳୀ ଗୋଟେ ଫେଣା ତିରିଶ ଚାଳିଶ ଟଙ୍କା। ଚାଳିଶହ ପଚାଶ ଟଙ୍କା ଧରିଲେ ଏଥିରୁ ଡର୍ଜନ ରେ ଗୋଟେ କେତେ ସେଇ ତିନି ଚାରି ଟଙ୍କା ହଚାରି ଟଙ୍କା ହବ।
ହୁଁ।
ହୁଁ। ଆଉ ରୋଷେଇ ବାସ ଶିଖିିନୁନ ନା?
ରୋଷେଇବାସ ସେ ଅଳପ ଶିଖିଛି ମାମା ଯାହା କହୁଛନ୍ତି ମାମା ଦେହ ବୋଲି ନ ଥିଲେ ମୁଁ କରିଦଉଛି ମାମା
ହଁ।
ବାସନ ମାଜି ଦଉଛି ଆଉ ରୁଟି କରିଦଉଛି। ଆଳୁ ଭଜା କରିଦଉଛି।
ହଁ ଆଉ
ମାମା ଯେତେବେଳେ କୁହନ୍ତି ସେତେବେଳେ କର।
ହଁ ହଁ ଆଉ ଆଉ ସବୁ କଣ ସ୍କୁଲ ଛୁଟି ରେ କଣ କଲୁ ସବୁ କୋଉଠି ବୁଲିବାକୁ ଯାଇଥିଲୁ
ସ୍କୁୁଲ ଛୁଟି
ଆଣ୍ଟି ଘରକୁ ଆଣ୍ଟି ଘର କାହା କାହାକୁ କାହା ଘରେ ଯାଇ ମତେ ଭୁଲିଗଲୁ
ଗରମରେ ମୁଁ କୋଉଠି ଯାଇନି ଖାଲି ଦିନ ପାଇଁ ଯାଇଥିଲି ମୁ ପିଇସି ଘରକୁ।
ଓହୋ ଟିକେ ଭଲ ଲାଗିଲା
ପିଇସୀ ଘରେ ହଁ ସେଠି ଭଲ ଲାଗିଲା ସେଠି ହଁ ଆମ ଭଉଣୀ ତିନି ଭଉଣୀ ଅଛନ୍ତି ସେଠି ପିଇସୀ ର ତିନିଟା ଝିଅ ଅଛନ୍ତି।
ତିନିଟା ଝିଅ ଅଛନ୍ତି ଭଲ ବୁଲୁଥିବ ଆଉ।
ବୁଲୁଛୁ ସେ ମୋ ମୋ ପିଇସି ବଡ଼ ଝିଅର ତାର ବାହାଘର ହେଲା ସେ ଯାଇଥିଲୁ ବୁଲିକି ଆସି ତାର ଧର୍ମଶାଳାରେ
ଓହୋ ଆ ପୁଅ କଣ କରୁଚି?
ପୁଅ ଇଞ୍ଜିନିୟର ଅଛି।
ଓ ହୋ
ଖାଳିିଲ ନା କ
ନା ଗାଡି ଫାଳିରେ ନୂଆ କଣ ସେଟା କୁହ
ମେକାନିକ୍
ମହଲ ମହଲ ରେ ଯେମିତି ଇ ଇଞ୍ଜିନିୟର ଥାନ୍ତି ସେମ
ଓହୋ ଆଉ ସବୁ କ
ଆଉ ତମେ କଣ ରୋଷେଇ କରିବା ଶିଖିଛ?
ରୋଲ କରି ଦଉଛି।
ରୋଲ ଟା ଟିକେ କହିଲେ ମୁଁ ଅ କରିବି ଆଜି ଯାହା କରିବି
ରୋଲ ଟା ରେ ଅଧିକ କିଛି ନାହିଁ। ହ ମାଇଦା ମ ମଇଦା ଜାଣିଛ ମଇଦା ମଇଦା ଆଉ ଟିକେ ଇଏ ଚାଉ ଅଟା ଦେ ମଇଦାରେ ଚାଉଳଟା ସେଇ ଅଳ୍ପ ଦବୁ ଯେ ଯେମିତି ଶହେ ଗ୍ରାମ ରେ ଦଶ କୋଡିଏ ଗ୍ରାମ ନା ସେଇ ଭାଗରେ ଦବୁ ଆଉ ତାକୁ ଭଲ ରୁ ଫେଣ୍ଟିବୁ।
ହେଲା ଫେଣ୍ଟିବୁ ତାପରେ ତାକୁ ଅ ଗୋଟେ ଜାଗାରେ ମାନେ ତା ଟି ଆରେ ରଖିକି ତାପରେ ରୁମାଲ ଟା ଘୋଡେଇ ଦବୁ। ଅଧଘଣ୍ଟା ଦି ଘଣ୍ଟା ଛାଡିବ ରୁମାଲ ଘଡେଇ ଦବ ଶୁଣ ସେ କଣ ହବ କହନି ଫୁଲିଯିବ ପୁରା। ଉଁ ଜାଣିଲୁ ଫୁଲି ଯିବା ପୁରା ବଡ ବଡ ହେଇଯିବ ସବୁ। ତେଲ ସେଥିରେ ତେଲ ଅଲଗା ଜିନିଷରେ ପଡେ। ତେଲ ତାପରେ କଣ କରିବନି ସେଟା ସେଟା ହେଇଗଲା ତାପରେ ତାକୁ ଆ ଆଉ କଣ ଚିକେନ କରିବୁ ନା
ସାଧା ସାଧା ଟାଇପ ର ଭେ ଭେଜିଟେ ଭେଜିଟେବୁଲ ନର୍ମଲ ଗୁ ନାଁ ନର୍ମଲ
ହ
ହଁ।
ର୍ମା କ ଫୁଲକୋବି ଆଣିବୁ ନା ବନ୍ଧକୋବି?
ହଁ।
ବନ୍ଧାକୋବି ଆଣିବୁ ତାକୁ ପେଷ୍ଟ ଫେଷ୍ଟ କରି କାଟିବୁ। ହେଲା କାଟି କାଟିସ
ପରେ
ପରେରେ ତାକୁ
ହଁ।
ଗୋଟେ ତାଟିଆରେ ତାକୁ ପିଆଜ ରସୁଣ ଦେଇକି
ହୁଁ। ହ୍ୟାଲୋ। ହ ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହେଁ। ମେରା ହେଗ ହ
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ଆଉ ଆଉ କଣ?
ହ ହଁ ହ୍ୟାଲୋ ହ୍ୟାଲୋ ହଁ ସୁବିଲା ସୁବିଲା ହଁ ତାପରେ କଣ କରିବୁ କହନି ତାକୁ ଭାଜି ଦବୁ। ଭାଜି ସାରଲା ପରେ କଣ କରିବି କହନି ଇ କରିଦେଲୁ। ପରେ ଟିକେ ତାକୁ ଇଏ କଲର ମିଳଛି କାଶ୍ମୀର କାଶ୍ମୀର କଲର ମିଳିଚି। ଙ୍କା
ହଁ।
ଓ ତାକୁ ତାକୁ ଇଏ କରିବୁ ତାକୁ ଟିକେ ଅଧିକ ଟିକେ ପକେଇବି ତୁ ମାନେ ହିସାବ ତୁପକେଇବ ଆଉ କଣ?
ହେଲା ତୁ ଯଦି ଦେଖ୍ ସୁନ୍ ମୁଁ ଏବେ କହୁଛି କଣ କହନି ଯଦି ତୁ ମାନେ ଅଧିକ ଲୋକ ପାଇଁ ଯଦି ତିଆରି କରିବୁ।
ଅଧିକ ନୁହ ମାନେ ମୋ ବା ମ ମୋ ଭାଇ ମୁଁ
ମୋ ପିଇସୀ ଝିଅ ଜଣେ ସିଏ ଆସିଚି।
ହୁଁ ଦେଖ ତାକୁ ଇଏ କଲା ପରେ ତା କଣ କରିବି ତାପରେ କହନି। ସେ ନାଲି ହେଇଯିବ ତାପରେ ଅଦା ରସୁଣ ତାପରେ ଯୋଉ କରିମ୍ ମସଲା। ଥିବଲ୍ ଯୋଉ ଇଏ ମଭେଜ୍
ହୁଁ।
ତାପରେ କଣ କହିବୁ କହନି ତାପରେ ତାକୁ ହେଇଗଲା। ତାପରେ ଚିକେନ୍ ଟା ଚଳି ଦବୁ ଫିସ୍ ଫିସ୍ କରି କାଟିକି ଚିକେନ୍ ମସଲା ଏଇ ସବୁ ଦେଇକି ପୁରା ଏକଦମ୍ ପୁରା ଲୋ ଫ୍ରେମ୍ ରେ ତା
ତା ବିକ୍ରି କରିବ ଠିକ୍ ଅଛି। ହୁଁ
ତୁ ଚଳେଇବୁ। ହେଲା କରିବୁ ନରମ ନରମ ହବ।
ହଁ
ହୁଁ କ୍ରିସ୍ପିପି
କଣ?
କ୍ରିସ୍ପି କରିବୁ ନା ଏ କରିବୁ।
କରିବି। ହ ଯେଉଁ ତା ପରେ କଣ କରିବୁ କହନି
ତାପରେ କଣ କରିବୁନିର ଟିକେ ଚଳେଇ ଦବୁ
ହଁ ତାପରେ ତା ଗୋଟେ ସିଟି ମାର୍
କହିବି କ ଗୋଟେ ପାଣି